ହ୍ୟାଲୋ।
ହୁଁ କଣ କରୁଚୁ?
ଏଇ ବସିଚି। ଆରେ ଭଉଣୀ ଏବେ ପର୍ବ ସିଜିନ୍ ଆସିଗଲା। କେଉଁ ପର୍ବ ପାଇଁ ତୁ ସବୁଠୁ ଏକ୍ସାଇଟେଡ?
ମୁଁ ଦୀପା ବଳୀ ଲାଇଟ ବାଣ ଆଉ ଖାଇ
ହଁ।
ସବୁଆଡେ ଲାଇଟ ବାଣ ଆଉ ଖାଇବା ଆଉ ଦୀପାବଳିରେ କୁଆଡେ ଯିବା ବୁଲିବାକୁ?
ମୋର ବି ଦୀପାବଳି କିନ୍ତୁ ହେଲେ ବି ବହୁତ ଭଲ ଲାଗେ ପୁରା ମସ୍ତି ଦିନ ରଙ୍ଗ ଗୀତ ସମସ୍ତେ ଖୁସି କୌଣସି ଟେନସନ୍ ନାହିଁ।
ସବୁଠୁ ଭଲ ଗଣ୍ଡଗୋଳ ଗତ ବର୍ଷ ଆମେ ସଞ୍ଜ ଯାଏ ଖେଳିଲୁ ତାପରେ ଗୁଜିଆ ଖାଇଲୁ
ଗୁଜିଆ ନା ନବୁନି ମୋର ସେଥିରେ ଦୁର୍ବଳତା ଦୀପାବଳିରେ ମୋ ପ୍ଲାନ୍ ସିଧା ଲଡ଼ୁ ଖାଇବି ଫିଲ୍ମ ଦେଖିବି ବାଣ ଫୁଟେଇବି ଆଉ ରିପିଟ
ଆରମ୍ଭ ହେବା ପୂର୍ବରୁ ମୁଁ ଅଧା ଡବା ସାରିଦେବି।
ହଁ ସତ କହିଲୁ ପର୍ବ ମାନେ ବିନା ଗେଟରେ ଖାଇବା ବାହାରୁନି ମକରରେ ମକର ଚାଉଳ ଖିଚିଡି ଇଦରେ ବିରିୟାନୀ ସିର ଖୁର୍ମା ପିଠା ପଣା ଇତ୍ୟାଦି ଖାଇବାକୁ ମିଳିଥାଏ।
ଆଉ ବଡ ଦିନରେ ପ୍ଲାନ କେକ୍ ପ୍ରତିିବର୍ଷର ନିଜ ସ୍ଵାଦ ଭାରତର ଏଇଟା ହିଁ ସବୁଠୁ ଭଲ ଖାଦ୍ୟ।
ହଁ ଏକଦମ ଅଲଗା ରାଜ୍ୟ ଅଲଗା ପର୍ବ କିନ୍ତୁ ମସ୍ତି ସେମ୍ କୋଲକାତାରେ ଦୁର୍ଗା ପୂଜା ନେକ୍ସଟ ଭଲେ ଭଲ ରାତି ସାରା ପେଣ୍ଡାଲ ବୁଲିବା ଆଉ ଷ୍ଟ୍ରିଟ୍ ଫୁଡ଼୍ ମଜା ହିଁ ଅଲଗା।
ଝାଲମୁଡି ଥରେ ଯିବାକୁ ପଡିବ ଏଠି ରଥ ଏଠି ରଥଯାତ୍ରା ବହୁତ ବଡ ଭିଡ ଆଉ ଦର୍ଶନ ପରେ ପ୍ରସାଦ
ହଁ ରେ ଚୁଡ଼ା ଘସା ଆଉ ଡାଲମା ସେ ସାଧା ସିଧା କିନ୍ତୁ ବହୁତ ସ୍ଵାଦ ଲାଗେ ଖାଇବାକୁ ପ୍ରସାଦ ଆଉ ମିଠା ବିନା ପର୍ବ ପର୍ବ ଲାଗେନି।
ଆଉ ସବୁଠୁ ଭଲ କଥା ହେଲା ସାଙ୍ଗମାନେ ଏକାଠି ହେବା ନାହିଁ
ଫୁଲ୍ ମସ୍ତି ମୋଡ଼୍ ଗତ ଦୀପାବଳି ମନେ ଅଛି ଆମେ କଲୋନୀରେ ରାତି ଦୁଇଟା ଯାଏ ଡ୍ୟାନ୍ସ କଲୁ ଆଉ ଆଣ୍ଟି ଆହୁରି ମିଠା ଦେଲେ।
ରା ସେଥିରେ ସେଥିପାଇଁ ପର୍ବ ନୁହେଁ ମିଳାମିଶା ବି ଏକାଠି ଖାଇବା ଏକାଠି ବସିବା।
ହଁ ସେଇଟା ସମସ୍ତେ ଥିଲେ ଖାଇବାର ସ୍ୱାଦ ବଢିଯାଏ ଏକା ଖାଇଲେ ଖାଲି ଖାଇବା ସାଙ୍ଗ ସାଥିରେ ଥିଲେ ସେଟା ଭୋଜି ନା କଣ କହୁଛୁ।
ହୁଁ ଏଇ ବର୍ଷ ପ୍ଲାନ୍ କଣ?
ସେମ୍ ରୁଟିନ ଖାଇବା ସାଙ୍ଗ। ଅବଶ୍ୟ ନୂଆ ବର୍ଷ ସେମ୍ ମସ୍ତି ଚାଲେ ଏଥର ଘରେ ମିଠା ବନେଇବା ଖରାପ ହେଲେ ବି ମଜା ଆସିବ।
ଏଥର ଘରେ ମିଠା ବନେଇବା।
ହଁ ପରଫେକ୍ଟ ପ୍ଲାନ୍।
ହୁଁ।
ପର୍ବ ପର୍ବ ମାନେ ଭାଇ ଫେକ୍ସନ୍ ନୁହେଁ ଖାଇବା ଆଉ ମସ୍ତି ଥିଲେ ସବୁ ଠିକ୍।
ହଁ ଆଗକୁ ତ ରଜ ଆସୁଛି ଏବେ କଣ କରିବା?
ରଜ ପାଇଁ କଣ କିଛି ପ୍ଲାନିଂ ହେଲାଣି ନା ହେଇନି?
ହଁ ମୁ ଅପ ପ୍ଲାାନିଂ ହେଲେ
ଆଉ ଡ୍ରେସ୍ କିଣାକିଣି?
ଏପର୍ଯ୍ୟନ୍ତ ତ କିଣା କିିଣି ହେଇନି ଦେଖିବା ଯିବା କାଲି ଆଡକୁ କିଣିକି ଆଣିବା ଆଉ ଆଉ କଣ ଏବେ ମସ୍ତି ପାଇଁ କଣ ପ୍ଲାନିଂ ଚାଲିଛି? ହଁ କୁଆଡେ ଗୋଟେ ବୁଲିବାକୁ ଗଲେ ଭଲ ହୁଅନ୍ତା।
ଡ ପିଠା କରିବା
ହଁ ଏଥର ତ ରଜରେ କଣ ଗାଁ ରେ ରଜ ମସ୍ତି ହେବ କହୁଥିଲେି
ଆ
ହଁ ଆମେ ସେଠିକି ଯିବା ଖୁବ ମଜା କରିବା ଦୂଳି ବି ଲାଗିବ ପାନ ଦୋକାନ ବି ପଡିବ।
ଙ୍କୁଲ କରିକି କହିଦେବ ସମସ୍ତେ ଆସିଲେ ଇମ୍ପୋଟାଣ୍ଟ କଥା ହବ
ହଁ ଫଟୋ ବି ଉଠେଇବା ବହୁତ ମସ୍ତି କରିବା ନାଇଁ।
ହୁଁ ହ
ଆରେ ସମସ୍ତଙ୍କୁ କଲ କରିକି ଜଣେଇଦବା ଆଉ କଣ କହୁଛ? ଆଉ ଆଗକୁ ପରୀକ୍ଷା ପାଇଁ ପାଠ ପଢା ହେଇଛି ନା ହେଇନି? ମୁ ଆଗକୁ ପରୀକ୍ଷା ପାଇଁ ପାଠ ପଢା ହେଇଛି ନା ହେଇନି?
ଯାଉ ତାପରେ ପାଠ ପଢା କଥା ଚିନ୍ତା
ହଁ ରଜ ପରେ ତ ସ୍କୁଲ କଲେଜ ଖୋଲିଯିବ
ହଁ
ହଁ କଣ ଖାଇଥିଲ ଆଜି?
ହଁ ଆ ଏତ ଆମ୍ବ ଖାଇଥିଲି ଆଉ ତୁ?
ମୁଁ ବି ଖାଇଥିଲି ପଖାଳ ଭାତ ଶାଗ ଭଜା ବଡ଼ିଚୂୁରା ଖାଇଥିଲ ଆଉ। ଆଳୁ ଭତ ର ରେସିପି ଟିକେ ଶକହୁନା।
ହଁ
ଆ ଆଜ ଆଳୁକୁ ସିଝେଇ ଦବୁ ସିଝେଇ ସାରିଲା ପରେ ତାକୁ ଫୁଟଣ ତେଲ ଫୁଟଣ ପିଆଜ ଟମାଟର ଦେଇକି ତାକୁ ଆଳୁ ପକେଇକି ହେଇଗଲା ଆଉ
ହଁ ଆଉ ଘରେ ସବୁ ଭଲ ହଁ ଆମ ଘରେ ସେମିତି ଆଉ। ଆଉ ଭାଇ ଭଉଣୀ ମାନେ କଣ କରୁ ଚନ୍ତି
ଖରାଦିନ ଆଉ କଣ କରିବି। ଏବ ବର୍ଷ ବି ପ୍ରବଳ ଗରମ ହେଉଛି ନାଇଁ ଓ ଫେରେ ସେ ଆମର ସବୁ ଶୋଇଛନ୍ତି ଖରା ଦିନକୁ ଠିକ ଚାରିଟା ବେଳେ ବର୍ଷା
ହଁ ଅଧିକ ସ୍ଥାନ ଅଛି,
ଆଗକୁ ଆଗକୁ କିଛି ପ୍ଲାନ୍ ନାହିଁ ସେ ରଜରେ ଟିକେ ବୁଲାବୁଲି କରିବା
ପଢା ପଢି ଉରେରେ ଆଗରୁ କଣ ପ୍ଲାନ୍ ଅଛି।
ପଢାପଢି ସେମ୍ ତି ଚାଲିଚି ଅଳ୍ପ ଅଳ୍ପ ହବ।
ହୁଁ
ଏଥର ଆଇ ପି ଏଲ ଖେଳ ଦେଖିଥିଲି ନା ଦେଖିନୁ।
ନା
ଏଥର ଆରସିି ବି ଜିତି ଯାଇଥିଲା
ଗୋଟେ ଯେ କ ନା
ତୁଣ
ରିଷି ରିଷି ବି ସୋଇ ପଡିଛି
ରେସିପି ରେସିପି।
ସିଏ କଣ ତା ରେସିପି।
ହଁ ମୋର ଏତେ ଇଚ୍ଛା ଟିକେ କହିଥାନ୍ତି ଯ ଘରେ ବନେଇଥାନ୍ତି
ମୁମୋ ରେସିବି
ହୁଁ
ଓହ ହ ମୁଁମୋ ରେସିବି କରିବାକୁ ହେଲେ ପ୍ରଥମେ ମଇଦାକୁ ତେଲ ପାଣି ପକେଇକି ଗୋଟେ ଚକୁଡ଼ିକି ଗୁଳା ବନେଇଦବ ତାପରେ ତା ଭିତରେ ଯାହା ରଖିଆ ପାଇଁ ସାଧା ହେଲେ ଏ ବନ୍ଧାକୋବି ଗାଜର ପିଆଜ ଆ ଏସବୁ ପରିବା ସବୁକୁ ତାକୁ ବ୍ରେକ୍ ଗ୍ରେଟ୍ ପରିସେ ପରିବା ଗୁଗୁ ହକା ଭାଜିକି ମସା ଦେଇକି ଟିକେ ଏ ମଇଦା ଗୁଳାକୁ ବେଲିକି ତା ଭିତରେ ପୁରେଇ ଦେବେ। ତାପରେ ସେଟାକୁ ଷ୍ଟିମ୍ ଦେଇଦଲେ ହେଇଯିବ ଷ୍ଟିମ୍ ମୋମୋ ଆଉ ତାକୁ ଛାଣିଦଲେ ହେଇଯ ଫ୍ରଏଡ ମୋମୋ ଆଉ।
ହୁଁ
ଏଥର ଘରକୁ ଆସିଲେ ସାଙ୍ଗ ହେଇକି ତିଆରି କରିବା ହେଲା।
ହ ହ କେତି କରିବା ଆଉ
ହୋଉ ହୋଉ। ଏଥର ରଜରେ ମତେ କଲ କରିବାକୁ ଭୁଲିବୁନି ଯେମିତି।
ମନେ କରିକି ସବୁ ସାଙ୍ଗ ମାନ ହଁ ସବୁ ସାଙ୍ଗ ମାନଙ୍କୁ କହି ଦୋବୁ।
ହଁ ହଁ
ଆମ୍ ଗାଁ ରେ ସେ ରଜମହତ୍ସବ ହଉଛି ସମସ୍ତେ ଆସିବେ ଆସିକି ଆସିବେ ସମସ୍ତେ ଆଉ।
ହଁ ସାଙ୍ଗ ହେଇକି ବୁଲିବା ଆଉ।
ହ
ଆଉ ବର୍ଷା ଏବେ କଣ ପଢ଼ାପଢ଼ି କରୁଛି। ହାଲୋ।